ହ୍ୟାଲୋ।
ହଁ ମା କଣ କରୁଛନ୍ତି?
ହଁ ଏଇଟା ବସ୍ତ ରୋଷେଇ ସାରିକି ଏବେ ଅ ଭ ସକାଳ ଖାଇବା ସରିଗଲାଣି, ବେଳେ ଖାଇବା ପାଇଁ ରୋଷେଇ କରିଦେଇଛି ଆ ଦିନରେ ବସି କି ରେଷ୍ଟ୍ କରୁଚି ଆଉ।
ଓହୋ ଆଉ ଶୁଣନ୍ତୁ ମାମ ବି ମୋର ବି କଣ ମାନେ ନିତିଦିନିଆ କାମ କଣ କହୁଛି, ସେଇ ବିଷୟରେ ଟିକେ କହୁଛି, ଟିକେ ଶୁଣନ୍ତୁ ଆଉ। ମୁଁ କଣ କର ମୁଁ ସକାଳୁ ଟିକେ ଉଠେ ଯେହେତୁ ଆମର ଓଡିଆ ଘର ମୁଁ ସକାଳୁ ଟିକେ ଉଠେ ଖତ ପାଣି ଆମ ଯେଉ ଗାଈ ଆମର ରଖିଛୁ, ତାକୁ ଗୋବରରେ ଟିକେ ଛୁଛ ଦିଏ, ପାଣି କରିକି, ଦୁଆର ପକେଇକି ଦୁଆ ଉପାର ଝାଟାଏ, ଆଉ ଆମର ଚୁଲି ନା ଯେହେତୁ ଆମେ ଓଡିଆ ଘରର ଲୋ କ, ଆମର ଗରିବ ଶ୍ରେଣୀର ଲୋକ, ଆମର ଚୁଲିରେ ଆମେ ରୋଷେଇ କରୁ, ଆମର ଚୁଲି ଟିକେ ଛୁଞ୍ଚ ଦେଇଦିଏ, ଚୁଲି ବି ଲିପେ ପାଉଁ ସକାଡେ ତାପରେ ବାସନ ତ ମୁଁ ରାତିରେ ମାଜିଦିଏ, କାରଣ ଆମର ଅଇଁଠା ବାସନ କେବେ ବି ମା ରାତିରେ ରଖିବେନି, ରାତିରେ ରଖିଲେ କଣ ମା ଲକ୍ଷ୍ମୀ ମାନେ ଘରେ ବାସ କରନ୍ତି । ମୁଁ ବାସନ ଧୋଇ ଦେଇଥାଏ, ତାପରେ ମୋର ଛୋଟ ପିଲା ଦିଟା ଯେହେତୁ ନିଜ ନିତ୍ୟ କର୍ମ ସାରିଲା ପରେ, ମୋ ଝିଅ ମାନଙ୍କୁ ମୋର ଦିଟା ଛୋଟ ପିଲା ତାଙ୍କୁ ଡା ଉଠାଏ, ଉଠାଇକି ମୋ ବଡ଼ ଝିଅର ଚତୁର୍ଥ ରେ, ପଢୁଛି, ତାକୁ ବ୍ରସ କରେଇଦିଅ, ଖାଇବା ପିଇବାକୁ ଦେଇକି ତାକୁ ଟିକେ ଟିଉସନ ପଠାଏ, ତାପରେ ସାନ ଝିଅକୁ ଟିକେ ପାଟି ପୋଛି ଦିଏ, ତାକୁ ତାର ବିଭିନ୍ନ ପ୍ରକାରର ଔଷଧ ଥଣ୍ଡା ହେବା ପାଇଁ ଔଷଧ, ପେଟ ପାଇଁ ଔଷଧ, ତାକୁ ସବୁ ଔଷଧ ଖାଇବାକୁ ଦେଇ ସାରିଲା ପରେ, ତାର ଖାଦ୍ୟ ଦେଇ ତାର ଖାଦ୍ୟ ତାକୁ ଦେଇ ସାରିଲା ପରେ ତାକୁ ଟିକେ ଶୋଇ ଦେଇକି, ତାପରେ ମୁଁ ଯାଏ ଗାଧେଇବା ପାଇଁ, ଗାଧେଇକି ଆସିକି, ଆମର ତ ଯାହାହଲେ ଆମ ଘରର ଆମେ ନାରୀ ନା ବୋହୂ । ଉ ଗାଧେଇକି ଟିକେ ଆମ ଠାକୁରଙ୍କୁ ପୂଜା କରେ, ଉ ଠାକୁରଙ୍କ ବାସ ସନ ନେଇକି ଧୁଏ, ଠାକୁରଙ୍କ ବାସନ ଧୋଇକି ଆଣି ସାରିଲା ପରେ, ଠାକୁରଙ୍କ ପାଇଁ ଫୁଲ ବି ତୋଳିକି ଆଣେ, ଫୁଲ ତୋଳିକି ଆଣିକି ଠାକୁରଙ୍କୁ ଘରକୁ ଭଲ ସେ ପରିଷ୍କାର ରେ ଝାଡୁ କରେ, ଠାକୁରଙ୍କ ଫଟୋ ଫୁଟ ପୋଛେ, ଆଉ ଫୁଲ ଦିଏ, ଚନ୍ଦନ ଦିଏ ଆଉ ସିନ୍ଦୁର ବି ଦିଏ ଲଗେଇ ଧୂପ, ଦୀପ ଆମର ଅଛି ଝୁଣା ଆଉ ବ ଭୋଗ ଦେଇକି ମୁଁ ଠାକୁରଙ୍କୁ ଟିକେ ପୂଜା କରେ ତା ସହିତ ବି ଟିକେ ମାନେ ସକାଳୁ ଟିକେ‌‍‍ ପ୍ରାର୍ଥନା କରେ, ଯାହାହଲେ ଆମେ ପ୍ରଥମେ ଶୋଇକି ଉଠିଲ ତାହେଲେ ଆମକୁ ପ୍ରାର୍ଥନା କରିବାକୁ ପଡିବ ଭଗବାନଙ୍କ ନାମ ନେଇକି ଯ ମାନେ ସକାଳୁ ଉଠେ ନା। ତାଙ୍କର ତାର ଦିନ ଟା ସାରା ଭଲ ହୁଏ, ତାପରେ ଠାକୁର ପୂଜା କରି ସାରିଲା ପରେ କିଛି ରୋଷେଇ କରିବାକୁ, ମାନେ ରୋଷେଇ ଘରକୁ ଯାଏ, ଯେହେତୁ ମୋ ଝିଅ ଟ୍ୟୁସନରୁ ଆସିଥାଏ, ତାକୁ ବି ଗାଧେଇ ଦିଏ, ତା ଗାଧା ପାଧା କରିସାରିଲା ପରେ ତାକୁ ଖାଇବା ପାଇଁ ଉପମା ଟିକେ କରେ, ନହେଲେ କୋଉ ଦିନ ତାପରେ, ତାପରେ ତାକୁ ଦେଇ ସାରିଲା ପରେ ସେ ଯାଏ ବିଦ୍ୟାଳୟକୁ ହଁ ତାପରେ, ମା ତମେ କହୁନ ତମର ସକାଳ ଟାଇମ ଟା କେମିତି କଣ କରୁଛ କୁହ?
ହଁ, ଆ ହଁ ଆମର ବି ସେମିତି ସକାଳେ ଉଠେ, ମୁଁ ସାଢେ ଚାରିଟା ପାଞ୍ଚ ଉଠେ। ଉଠିକି ମୋର ସକାଳ ଆ ଉଠିକି ଧୁଆ ଧୋଇ ତାପରେ ଝାଡୁ ଝୁଡା ଟିକେ କରିଦିଏ। ଘର ଝାଡ଼ଝୁଡ଼ା କରିବି, ତାପରେ ପ୍ରାର୍ଥନା ଟିକିଏ ସକାଳୁ ହୁଏ। ତାପରେ ସେ ପ୍ରାର୍ଥନା କରିକି ତାପରେ, ଶୋଇଲା ପରେ ତାପରେ ବାହାର ଝାଡୁ ଝାଡ ଆ ଅଧୁଆ ଅଧଇ କରିଦିଏ ତାପରେ ଶୋଇଲା ଘର ପୋଛା ହବ ତାପରେ ରା ରାତିରେ ବାସନ ମଜା ହେଇଯାଇଥାଏ, ଆଉ ଯଉ ଖଣ୍ଡେ ଖଣ୍ଡେ ଥାଏ, ସବ ସେଇଗୁଡାକ ସକାଳେ ଧୋଇଦିଏ, ଗ୍ୟାସ ଫ୍ୟାସ ସବୁ ପୋଛାହୁଏ। ପୋଛାପୋଛି ସାରିକି ତାପରେ ଉ ଫୁଲ ଟିକେ ତୋଳେ। ହୁଁ ତଳ ଯାଇକି ଟଗର ଫୁଲ, ମନ୍ଦାର ଫୁଲ ଅଛି ଆମର ତାକୁ ତୋଳେ। ତାପରେ, ଆମ ଛାତରେ ବି ସବୁ ବିଭିନ୍ନ ପ୍ରକାର ଫୁଲ ଅଛି, ମନ୍ଦାର ଦର ବାର ତେର ପ୍ରକାରର କନିଅର ବି ଅଛି ତାପରେ ଗେଣ୍ଡୁ ଫୁଲ ଅଛି, ମଲ୍ଲି ଫୁଲ ଫୁଟଯିବେ ଆମର ଅପରାଧ ଧଳା, ଧଳା ଆ ଆଉ କଳା ପ୍ରାୟତା ଫୁଟୁଛି। ଆଉ ଗୋଲା ଫୁଲ ରଜନୀଗନ୍ଧା ବିଭିନ୍ନ ଫୁଲ ଫୁଟେ ତାକୁ ପୁଣି ତୋଳକି ଆଣେ। ତାପରେ, ତାକୁ ଥୋଇ ଥୋଇକି ତାପରେ ଆମର ଗାଧୁ ଆ ସଫାସତାଥା ତାକୁ କରିକି ସୁଖା ଶୁଖ କରିଦିଏ, ତାପରେ ଗାଧେଇବାକୁ ଯାଏ। ତାପରେ ଗାଧେଇକି ଆସିକି, ତାପରେ ଅଳିଆ ବାଲା ଆସେ । ତାକୁ ଅଢିଆ ନେଇକି ତଳେ ଥୋଇ ଦେବେ ତାଙ୍କର ସେଣେ ଯାଏ ମୋର ମୁଁ ତାପରେ ଆସିକି ଧୋଇ ହେଇ ପୁଣୀ ଆଉ ଟିକେ କଣ ହିଆଡେ । ଧରିଥାଏ ତାକୁ ଧୁଆ ଧୋଇ କଲେ ପୁଣି ଠାକୁର ପୂଜା ପାଇଁ ଆ ଯାଏ । ଠାକୁର ବାସନ ସବୁ ଧୁଆଁ ଧୁଇ କରି। ତାପରେ ଠାକୁର ସବୁ ଧୁଆ ଧୁଇ କରି ଠାକୁରଙ୍କୁ ପୋଛା ପୋଛି କରି କପଡା ଚେଞ୍ଜ କରି ଠାକୁରଙ୍କର ପୁଣି ପୂଜା କରେ ତାପରେ ପୂଜା କରିବା ପାଇଁ ସବୁ ଫୁଲ ଫୁଲି ଠାକୁର ଫୁଲ ଚନ୍ଦନ ସିନ୍ଦୁର ସବୁ ଦେଇକି ଠାକୁରଙ୍କୁ ଦେଇକି ଧୂପ ଧୀପ ଲଗେଇ ଦେଇଥାଏ। ତାପରେ ତ-ସେ ତାପରେ ଫୁ - ଫୁଣି ତାପରେ ବାହାରକୁ ଯାଏ । ବାଆରେ ସୂର୍ଯ୍ୟଙ୍କୁ ପା ଅର୍ଘ ଦେଇକି ନାଲି ଫୁଲ ସିନ୍ଦୁର ଚନ୍ଦନ ଲଗେଇକି ଅର୍ଘ ଦେଇଦିଏ। ତାପରେ ବ୍ରୁ ଚଉ ବୃନ୍ଦାବତି ଙ୍କୁ ଆଡେ ପୂଜା କରେ‌। ସେଠି ସେନ୍ତି ଭୋଗ ଦିଏ ଫୁଲ । ଆଁ ଧୂପ ଧୀପ ଦେଇ ହୁଁ ଦେଇକି ତାର ଭୋଗ କରିକି ତାପରେ ସେଠି ପ ଆସେ ଆସିକି ତାପରେ ଘର ପୂଜା ଖାଲି ଧୂପ ଦିପ ଲଗେଇ ଦେବୀ ତାପରେ। ଘର ପୂଜା କରେ। ତାରେ ଘର ପୂଜା ଶଙ୍ଖ ଫୁଙ୍କିକି ତାପରେ ଘର ପୂଜା ଆରମ୍ଭ କରେ। ପ୍ରଥମେ ଗଣେଶଙ୍କୁ ପୂଜା ଧୂପ ଦିପ ଦେଇକି ପୂଜା କରିଦିଏ। କଳସ ବାହାର ଘର ଆଗରେ କଳସ ବସେ । ତାଙ୍କୁ ସେଠି ଫୁଲ । ସବୁ ଦେଇଦିଏ ତାପରେ ଘରୁ ଠାକୁରଙ୍କ ପାଖରେ ପୂଜାପୂଜି କରେ । ଧୂପ ଆଳତି କରିକି ତାପରେ ଭୋଗ ଏ ସେ ଝୁଣା । ହଁ - ଏ - ସେ ପଛରେ ଝୂ- ଝୁଣା ଟିକେ ଲଗେଇ ଦିଏ ଭୋଗ କରେ । ତାପରେ ଭୋଗ ସାରୁ ସଇଲା ପରେ । ତାପରେ ଟିକ ଯୋଉ ଉଁ । ସରିଗଲା ପରେ ମୁଁ ଯାଏ ରୋଷେଇ ଘରକୁ ରୋଷେଇ କରେ ତାପରେ ସକାଳ ଖାଇବା ଯା । ଯାହା ଖାଇବେ ଏବେ ତ ଗରମ ଖରା ଚାଲିଛି ଟିକେ । ତାଏ ପ ଜଳିଖିଆ ଟିକେ ମଙ୍ଗୁନାହନ୍ତି କେହି । ତାପରେ ପୁର ପଖାଳ ଖାଇବା ପାଇଁ ଭଲ ପାଉଛନ୍ତିୁ ପଖାଳ ସହିତ କଣ ତ ଭଜା । ଆଜି ଶାଗ ଯାହା ଟିକେ କରେ ତା ସକାଳ ଖାଇବା ସରିଗଲା । ପରେ । ତାପରେ ପୁଣି ବେଳା ଖାଇବା ପାଇଁ ଭାତ ଡାଲି ଦିପଟେ ବସେଇ ଦିଏ । ସେ ହେଇଗଲା ପରେ ପରିବା କୁ କଟାକଟି କରିଦେବି । ଇଁ ତାପରେ ସେ ଭଜା ଯାହା ହଉ ଯାହା ତରକାରୀ ପତ୍ର ଯାହା ହୁଏ ତାକୁ କରେ ।
ହ
ତାକୁ ସରିଲା ପରେ ଥୋଇ ଦେଇକି ଟିକେ । ବସେ ତାପରେ ଅଲଗା ଘ ଅଲଗା କାମ କଣ ଥାଏ ସେ କାମ କରେ ।
ହ ଆମେ ତ ସେମିତି ଆଉ ଆମର ବି ସେୟା ମୋ ଝିଅକୁ ସ୍କୁଲ ପଠେଇିଲା ପରେ । ଭାତ ବସେଇଦିଏ ଭାତ ପାଣି ବସେଇଲାଠୁ ତାପରେ ଏପଟେ ଭାତ ପାଣି ବସେଇ ସେପଟେ ତରକାରୀ ପାଇଁ ପନିପରିବା ଯେହେତୁ ଆମର । ବଢିଆ ନା ଆମେ ନିହାତି ଭାତ ଡାଲମା ଏଇ ସବୁ ନିହାତି ଖାଇବା ଦରକାର। କାର ସମୁ ଭାତ ବସେଇ ଦେଇକି ଏପଟେ ସବୁଜ ପନିପରିବା ବିଭିନ୍ନ ପ୍ରକାରର । ଆଳୁ ବାଇଗଣ ବୋଇତାଳୁ ଆଉ କାଙ୍କଡ ଏଁ ବାଏ ଟମାଟୋ ଛୁଇଁ ଅମୃତଭଣ୍ଡା ଅମୃତଭଣ୍ଡା ଟା । ଜାଣିଥିବେ ଦେହ ପାଇଁ କେତେ ମାନେ ଉପକାର ସେଥିରେ ଭିଟାମନ୍ ଅତ୍ୟଧିକ ଥାଏ । ମାନେ କିଛି ଗୋଟେ ମାନେ ଆମେ କିଛି ନ ଖାଅ ତମେ ସବୁଜ ପନି ପରିବାର ମାନେ ସବୁ ପନିପରିବା ଖାଇବା ଯାହା ଅମୃତଭଣ୍ଡା ଖାଇବା ସେଇୟା ଭଣ୍ଡା । ଟାକୁ ତମ ବାଡିରେ ଅଛି କି ନାଇ ଜାଣିନି କିନ୍ତୁ ଆମର ବର୍ଷ ବାର ମାସେ ଆମେ ଅମୃତଭଣ୍ଡା । ଗଛ ଲଗାଉ ଗୋଟେ ଗଛ ଯିବ ମାନେ ଆଉ ଗୋଟେ ଗଛ ଲଗେଇ ଲଗେଇଥିବୁ ଏ ଫଳ ସରିଲା ବେଳକୁ ସେଇ ଫଳ ଆମର ଏପଟେ ସବୁ ପନିପରିବା କାଟିକି ତରକାରି । ବସେଇ ଦେଇ ତାପରେ ବି ଭଜା ପାଇଁ ଟିକେ ଯେହେତୁ ମୋ ଶଶୁର ଟିକେ ଡାଲି ତାଙ୍କର ଅଛି ରୋଗ ସେ ଟିକେ ପିତା ଖାଇବେ। ତାଙ୍କ ପାଇଁ କଲରା ଟିକେ କାଟିଦି ଏ କଲରା ଭାଜି ଦିଏ। ନହେଲେ କୋଉ ଦିନ କଲରା ପତ୍ରରେ ବି ପିଠା ଟିକେ କରିଦିଏ। ଉଁ କୋଉ ଦିନ କଲରରେ ବି ଗୋଟେ ଭର୍ତ୍ତା ମାନେ ଚକଟିକି ତାକୁ ଭର୍ତ୍ତା ବି କରେ। ବିଭିନ୍ନ ପ୍ରକାର ଯାହା ହେଲେ ଯେତେ ତରକାରୀ ଥାଉ। ତାଙ୍କ ପାଇଁ ଟିକେ ପିତା ନହଲେ ସେ ଖାଇ କରନ୍ତିନି ଯେହେତୁ ଡାଇବେଟିସ ରୋଷେଇ କଲା ପରେ।ସେ ରୋଷେଇ ସାରିଲା ପରେ। ଉଁ ଛୁଆଙ୍କ ପାଇଁ ତା ପାଇଁ ତ ସେ ଟିଫିିନ ନେଇକି ଯାଇଥାଏ। ତା ବାପାଙ୍କୁ ଖାଇବାକୁ ଦିଏ ମୁଁ ଶଶୁରଙ୍କୁ ଦିଏ ଶାଶୁଙ୍କୁ ବି ଖାଇବାକୁ ଦିଏ। ତାପେର ସେମାନେ ଖାଇସାରିବା ପରେ ମୁଁ ଖାଇ ଇ ମୋର ଯୋଉ ଛୋଟ ପିଲାଟି ଅଛି ତାର ବି ଖାଇବା ଟାଇମ ହେଇଯାଇଥିବ। ତାକୁ ବି ଉଁ ଖାଇବା ଖୋଇବାକୁ ପଡିବ। ତା ଖାଦ୍ୟ ତାକୁ ନେଇକି ଛୋଟ ପିଲା ଯିଦି କରୁଚି। ଗୋଟେ ଜାଗାରେ ବସିକି ମା ସିଏ ଖାଇପାରେନି। ତାକୁ ଟିକେ ଏଠିକ ନେ ସେଠି କି ନେଇ ବିଭିନ୍ନ ପ୍ରକାରର ପକ୍ଷୀ ଦେଖା। ନହେନେ ଯୋଉ ଆମର ଏପଟେ ବାଇଚଢେଇ। ଆଉ ଏଠି ଆମ ଘର ପାଖରେ ଜଣଙ୍କର ସୁଆଧିକା ଅଛି। ଏତେ ସୁନ୍ଦର ସେ ଶୁଆ ଏତେ କଥା ଭଲ ସେ କହୁଚନ୍ତି। ମାନେ ତାଙ୍କୁ ଯଦି ତମେ କହିବ। ରାମ କୁହ ସେ ରାମ କହିବେ ହରି କୁହ ସେ ହରି କହିବେ। ଏମତି ବିଭିନ୍ନ ପ୍ରକାରର ତାକୁ ସେଠିକି ନେଇକି ଦେଖାଏ। ବିଲେଇ କୁକୁର ବିଭି ବିଭିନ୍ନ ପ୍ରକାରର ପଶୁ ବି ଏଠି ଆମର ଯୋଉ କୁକୁର ପାଞ୍ଚ ଛଅଟା ଜଣେ ରଖିଛନ୍ତି। ତାକୁ ଦେଖେଇକି ବୁଲେଇକି ଖୋଇଦିଏ ଏମିତି ଚାରିଆଡେ ତାପରେ ବଗିଚା ବି ଅଛି। ଆମର ଏଠି ବିଭିନ୍ନ ପ୍ରକ ର ଫୁଲର ବଗିଚା ବି ଅଛି। ଗେଲୁ ହଉ ମନ୍ଦାର ହଉ ଟଗର ହଉ। ଉ କିଛି ସୋ ଗଛ ଭଳିଆ ଲାଗିଚି। ସବୁ ପ୍ରକାରର ଗ ବଗିଚା ଆଡେ ବି ତାକୁ ବୁଲେଇକି ନେଇକି ଖୁଏଇକି ବହୁତ ସମୟ ମା ଟିକେ ଲାଗୁଚି।ବହୁତ ହ ହଇରାଣ କରି ଛୋଟ ପିଲଟା ଯେହେତୁ ଟିକେ ହଇରାଣ କରେ। ସମୟ ଲାଗେ ଅବଶ୍ୟ। କିନ୍ତୁ ତାକୁ ତାକୁ ଖୋଇଦିଏ। ତାପରେ ତାକୁ ଖୋଇ ଦେଇ ସାରିଲା ପରେ ତିନିଟା ସାଢେ ତିନିଟା ହେଇଯାଇଥାଏ। ଆର ଝିଅ ମୋର ଯେତେବେଳେ ସ୍କୁଲ ରୁ ଆସେ। ତା ପାଇଁ ତାକୁ ଫୁଣୀ ଟିକେ ଟିଫନ କଣ କରିଥିମି ଉପମା ହଉ ନହେଲେ ସିମେଇ ହଉ ସେ ଟିକେ ଖାଇ ସାରିଲା ପରେ ସେ ପୁଣି ଟିଉସନ ଯାଏ। ଟିଉସନ ଗଲାଠୁ ପୁଣି ଚାରିଟା ବେଳେ ତ ଘର ଦୁଆର ଝାଡୁ। କରିବା ନିହାତି ଦରକାର। ଘର ଦ୍ଵାର ଟିକେ ଝାଡୁ କରିଦିଏ। ଆଉ ଯଦି କିଛି ରୋଷେଇ ଷେଇ କରିଥିବା ବାସନ ପଡିଚି କେମିତି ହେଇକି? ଏମିତି ଧୋଇ ସାରିଲା ପରେ ତାପରେ ଯାଇକି ନିଜେ ବି ଶୌଚ ହେଇକି ଆସେ ଧୋଇ ଧୁଆ ହୁଏ ଲୁଗା ଗୁଡା ବଦଳେ। ତାକୁ ସଫା କରିକି ଶୁଖାଏ। ସନ୍ଧ୍ୟା ଦେବା ପାଇଁ ମୁଣ୍ଡ ଫୁଣ୍ଡ ଟିକେ ଭଲସେ ଭଲ କାନ କୁଣ୍ଡେଇ କି ତାପରେ ସନ୍ଧ୍ୟା ଟାଇମ ହେଲା ଠାକୁରଙ୍କୁ ସନ୍ଧ୍ୟା ଦିଏ। ହଉ ଆଉ ଆଉ କଣ କହୁଛନ୍ତି।
ହଉ ଆଉ କେତଳେ ଆମେ କଥା ହବା ଆଉ।
ଓ ହୋଉ।
ଏବେ ରଖୁଛି।